ହାଲୋ।
ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ।
ଆରେ
ଶୁଭୁଚି ମୋ ସ୍ଵାସ୍ଥ୍ୟ ଟିକେ ଟିକେ ପୁଣି ଖରାପ ହେବାକୁ ଲାଗିଲାଣି କଣ କରିବି।
ଆଜ୍ଞା ଆଜ୍ଞା ଆପଣ ଆଜ୍ଞା ଆପଣ ସ୍ୱାସ୍ଥ୍ୟମାନେ ଦେହକୁ ଟୋଟାଲି ଭଲ ଲାଗୁନି?
ନାଇଁ ମୁଁ କିଛି ଛାଡନ୍ତୁ ଛାଡନ୍ତୁ ଆପଣ କୁହନ୍ତୁ କଣ କହୁଛନ୍ତି।
ନାଇଁ କଣ ନା ହେଲା ମତେ କହୁନୁ।
କିଛି ନାଇଁ ମୋ ପେଟ କାଟିଲାଣି। ମତେ ବାନ୍ତି ଲାଗିଲାଣି ଆଉ ମୋ ମୁଣ୍ଡ ବିନ୍ଧିଲାଣି।
ମୁଁ ତମୁକୁ କେତେଥର କହିଛି ମୁ-
ନା ମୁଣ୍ଡ ମୋର ସନ୍ଧ୍ୟାବେଳୁ ବିନ୍ଧୁଚି।
ନାଇଁରେ ମୁଁ ତ ଶୁଣ ଶୋଇ । ମୁଁ ବୁଝିଲି ଶୁଣ ମୁଁ ବୁଝିଲି। ଆମ ତମେ ତମେ ନା କହିଲେ ବି ଏଇଟା ମିଛ ହେଲା। ତମେ ସ ସବୁ କଥା ସାଙ୍ଗେ ସାଙ୍ଗେ ମୁଣ୍ଡକୁ ନେଇଯାଉଚ। ଆମେ ସେତେବେଳେ କେତେ ହସଖୁସିରେ ଗଛ ଲଗଉଥିଲେ କିଛି ହେଲା। ଆମ ଗଛର କିଛି ମାନେ ଆମ ଗଛକୁ ଉପାଡିଲା।
ଛାଡନ୍ତୁ ଆଉ ମୁଁ
ଏବେ ନା ନା କହିଲେ ମୁଁ କଣ ଭାବିଦେବି ତମେ ସତ କହୁଚ।
ତାହେଲେ ଆପଣଙ୍କୁ ଯଦି ସବୁ କଥା ଲାଗିବ ମୁଁ ମିଛ ହିଁ କହୁଚି ତାହେଲେ ହଉ ଆଉ।
ସନ୍ଧ୍ୟାବେଳେ ମୁ ସନ୍ଧ୍ୟାବେଳେ ମୁଣ୍ଡ ବିନ୍ଧୁଚି। ମୁଁ ସେନ୍ତି ମୁଣ୍ଡ ବିନ୍ଧେ। ସମସ୍ତଙ୍କ କଥାକୁ ଦେହକୁ ନବାନି। ସେ ଯଦି କହେ ଆ ମୁଁ କଣ କହିବି? କି ମୁଁ ଜାଣିନି କି ତମର କେତବଳେ ମୁଣ୍ଡ, ମୁଣ୍ଡ ବିନ୍ଧେ। ମୁଁ ଜାଣିିଚି ତମ ମୁଣ୍ଡ କେତେବେଳେ ବିନ୍ଧେ। ମୁଁ କହି ତମ ପଛେ ଦେହକୁ ନବ, ତମେ ସଙ୍ଗେ, ସଙ୍ଗେ ଦେହକୁ ନେଇ ଯାଇଥିବ। ଥିରେ ତମର ଚାଲିଥିବ। ଏଟା ମୁଁ, ମୁଁ ନା ଅ ହ ଆଉ ତମେ ଗପ କୁହନି ହେଲା। ନହେଲେ ତମ ମୁଣ୍ଡ ବିନ୍ଧି ନଥାନ୍ତା।
ଗ ପ କହୁନି ମୁଁ। ମୋ ମୁଣ୍ଡ ପୁରା ଠିକ୍ ଅଛି। ମତେ କିଏ ଗୋଟେ ଯୋଗାଯୋଗ କରିବାକୁ ଚେଷ୍ଟା କଲେଣି। ମୋ ପିଇଶିି ଜଣଙ୍କ ଏତେଥର କଣ କଲ କରୁଛନ୍ତି ମୁଁ ଜାଣିପାରୁନି। ଯଦି ଜଣେ ଦେ ଦେଖୁଛନ୍ତି କି ମାନେ ବ୍ୟସ୍ତ ଅଛୁ, ତ ସେ କଲ୍ କରିବା କଥା ନୁହେଁ ପିଇଶି ଜଣଙ୍କ। ମୁଁ ତାଙ୍କୁ ଏଇଟା ସେ ଯେତେବେଳେ ଆସିଥିଲେ ତାଙ୍କୁ ବୁଝେଇଥିଲି ଯେତେବଳେ ଆପଣ ଯୋଗାଯୋଗ କରୁଛନ୍ତି ମୋତେ ଯଦି ମୁଁ ଆପଣଙ୍କ ଯୋଗାଯୋଗ ଟାକୁ ମାନେ ସ ମାନେ ଇଏ କରିପାରୁନାହିଁ ଇଏ ଆପଣ ବୁଝନ୍ତୁ ମୁଁ ବ୍ୟସ୍ତ ଅଛି। କିନ୍ତୁ ସିଏ ମୋ କଥା ଶୁଣିଲେନି। ସିଏ ମତେ କହିବେ କି ଆପଣ ବ୍ୟସ୍ତ ଅଛନ୍ତି ତ, ଆପଣ ସେଇଟା ମତେ ଜଣେଇଦବେ ଫୋନ୍ ଉଠେଇକି। ଆରେ ଭାଇ କ୍ଲାସ୍ ରେ ବ
ନିଶ୍ଚିପ୍, ହଁ ହଁ
ସିଏ କିନ୍ତୁ ସେଇରା ଶୁଣିବା ନାରାଜ୍, ଆଉ ତାଙ୍କ ପୁଅ ତ ମୋର ଆଜି ଯାହା ମଦତ୍ କଲେ, ମୁଁ ତାଙ୍କ ଉପରେ ବୋହୁତ୍ ଚିରପ୍ରକୃତ ରହିବି। ତାଙ୍କ କଥା ମୁଁ ଭଲରେ ବୁଝିବି। ଛାଡନ୍ତୁ ମୋର ତ ଆଉ ଖୋଲିବାର ନାହିଁ। ଆପଣ ତ କିଛି ଖୋଲିଲେନି ଆଉ ଛାଡ।
ଆରେ ହେ ଆଜିି ଲା ମାନେ ଆଜି ଲାଷ୍ଟ ଖୋଲାହେବେ ନା? ତାହେଲେ ଏବେ
ତତେ କହିଥିଲି ତୁ ମତେ ଆଉ ଦଶଥର ପଚାରିଲେ ଜିନିଷଟା ଚେଞ୍ଜ ହେଇଯିବନି।
ମୁଁ କ ଆରେ, ଆରେ ୟାର ମାନେ ଆମେ ଯୋଉ ନୂଆ ଗଛ ଲଗେଇବା ସେଇଟା ଆମେ ଆଜି ଲଗେଇଲେ ହବ ନା
ଆଜି ତେତେ କହିଥିଲି ମୁଁ।
ଆରେ ଭାଇ, ଆରେ ଠିକ୍ ଅଛି, ଠିକ୍ ଅଛି ତମେ ତମେ ଗପ କୁହ ମୁଁ କିଛି ଯୋଗାଡ କରୁଚି, ତମେ ଜଲଦି ଗପ କୁହ।
ମୁଁ କଣ ଗପ କହିବି କହିଲୁ? ମୁଁ ଭାବୁଚି କରିବି ନା ନା ନା ଥାଉ ଏ ବୋହୁତ୍ ହେଇଗଲା।
ନା ନା ଆମେ କରିବା ନା। ମୁଁ କହୁଚି ଆଉ ଗୋଟେ ମତେ, ତା ମାନେ ତୁ ମୋର ଜିମେଲ୍ କୋଉଠି ବ୍ୟବସ୍ଥା କରୁଚି ଗୋଟେ।
ଜିମେଲ୍ ନାଇଁ ତତେ ଖାଲି ଗୋଟେ ଫୋନ୍ ଦରକାର୍।
ଆଉ ଫୋନ୍ ରେ କଣ କରିବି, ସେ ଫୋନ୍ ରେ?
ଖାଲି ସେଇ ଯୋଉ ଟା ତତେ ପଠେଇଥିଲି ସେଇଟା ଖାଲି ଫିଲ୍ ଅପ୍ ହବ।
ଓହୋ ସେଇଟା ଖାଲି ଫିଲପ୍ ହବ ନା? ତ ମୁଁ କହୁ ଚି ଆଉ ଗୋଟେ ଅଛି, ମୁଁ ସେଇଟା ଗୋଟେ ଜିମେଲ୍ ଖୋଲିକି କଲେ ହବନି?
ଖୋଲିଲେ ହବନି। ଦେଖିଲୁ ତ ତ ଆଉ ଗୋଟେ ଅଛି ଫିର୍ ବି ହେଲାନି।
ନା ନା ମୁଁ ମୋ ଭାଇ ଫୋନ୍ ରେ ଭାବୁଛି ଖୋଲିଦେବି ଗୋଟେ ଫେ- ଫେକ୍ ଜିମେଲ୍ ଟେ ସେଥିରେ କରିଦେବି। ଆଉ ଏଇନା ମୁଁ ଯାହାକୁ କହିବି ମୁ ଟାଇମ୍ ଲାଗିବ। ଆ ଆମ ପାଖେ ଟାଇମ୍ ହିଁ ନାହିଁ। ତ ମୁଁ କହୁଥିଲି କି ଆପଣ କିଛି ମତେ କ
ତୋ ଭାଇ ଫୋନ୍ ରେ ତୁ ତୋର ଖୋଲି ଦେ। ଆଉ ତୁ ତୋ ଭାଇ ଫୋନରେ ତୁ ତୋଟା ପାଇଁ ଫିଲ ଅପ୍ କରିଦେ। ଆଉ ତ ଦି ଦିଦି ଙ୍କ ଫୋନ୍ ରୁ ତୁ ମୋ ପାଇଁ ଫିଲପ୍ କରିଦେ।
ଓହୋ। ହଁ ଠିକ୍ ଅଛି, ଠିକ୍ ଅଛି ଏଇଟା ବି ସତ କଥା ହବ।
କାଲି ତତେ କିଛି ମତେ ପଚାରିବାକୁ ବି ପଡିବନି, ତୁ ଜାଣିଛୁ କଣ କରିବାର ଅଛି। ନିଜର ଜିମେଲ୍ ଦବୁ, ନିଜର ଜିମେଲ୍ ଦବୁ। ନାମ ମୋର କଣ ଦବୁ କହିଲୁ? ହୁଁ କଣ କରିବି କହିଲୁ? ନା କଣ ଦେବି? ମୁଁ ଏତେ ଦେଇଦେଇଛି ନାମ
ମୁଁ ଭାବୁଛି, ମୁଁ ନା ଆଦେହରେ କଣ କହିଲ, ଲୁହ ମୁଁ ନାଁ ଦେବୀ, ମୁଁ ନାଁ ଦେଇଛି ପିଙ୍କୁ।
ହଁ ଏବେ, ନାଇଁ ଆପଣ କିଛି ଗୋଟେ ଝିଅ ନାଁ ଦେବେ। କହିଁ ଯେହେତୁ ଆପଣ ନାଁ ଦେଇଦେବେ। ଆପଣ ନାଁ ଦେଇଦେବେ ଏସ୍ ହେଇଗଲା ହେଲା ମୁଁ ଆପଣଙ୍କୁ କହିଦେବି। ମୁଁ ଆପଣଙ୍କ ନାଁ ଟା କହିଦେବି ସେଟା ସେଇଟା ଆପଣ ଦେଇଦେ
କୁହନ୍ତୁ। ଆଚ୍ଛା ତ ଆପଣ କୁହନ୍ତୁ। ଆପଣ କିଛି କୁହନ୍ତୁ ମୁଁ ଗୋଟେ କିଛି କାମ କରୁଛି ଆପଣ ମୋତେ କୁହନ୍ତୁ।
ଆପଣ ସେୟା କରୁଛନ୍ତି କି?
ନା ନା ଆପଣ କହିଲେ ନା ଆପଣ କୁହନ୍ତୁ ମୋତେ ଆଉ ଆମେ କଣ କରିବା?
ଆପଣ କଣ କରୁଛନ୍ତି ମୁଁ ଜାଣିଗଲି?
ନା ଆପଣ କୁହନ୍ତୁ ମୋତେ।
ମୁଁ ଜାଣିଗଲି ଆପଣ କଣ କରୁଚନ୍ତି?
ଆପଣ କହୁନାହାନ୍ତି ମୋତେ ମୁଁ କିସ କରୁନାହିଁ, ହଁ ମୁଁ କିଛି କରୁନି ଆପଣ ମୋତେ ଗପ କୁହନ୍ତୁ।
ହଉ ଠିକ ଅଛି, ମୁଁ ଗୋଟେ ଗପ ଶୁଣେଇ
ଆରେ ମୁଁ କି- ମୁଁ ତେ ଶୁଣଛନ୍ତି ତ, ତୋମେ କହିଲେ ମୁଁ କଣ କରୁଥୁଲି?
ମୁଁ ଜାଣିଚି କହିପାରିବିନି।
ନା କହୁନୁ।
ନା।
କା କହୁନ ଉ, ସି କି ଅଲଗା କିଛି ହଁ କୁଅ କହ। ଆରେ କଣ କରୁଛୁ ଯେ କଣ ଖିଆହେଇଛି ସେଇଟା ପଚାରିଚି?
ଆରେ ମୁଁ ଜାଣିନି ମଜା କରିଥିଲି, କେମିତି ଜାଣିବି କହିଲୁ କ୍ୟାମେରା ଥଡି ଲଗେଇଛି।
ତୋମେ ଏ କଥା ସବୁ ବୁଲାଅନି ହେଲା ସବୁବେଳେ।
ମତେ ଲାଗିଲା ଆପଣ ସେଟା କରୁଚନ୍ତି।
କୋଉଟା କରିଚି?
ମାନେ ଶୋଇପଡିଚନ୍ତ।
ଆରେ କହୁନୁ କଣ?
ଆରେ କହିବିନି, ମୁଁ ଜାଣି ନାହିଁ ତ କହିବି କଣ।
ତୁ ଏବେ କହିଲୁ ନିଜେ ଏମତି ହେଲେ ମୋ ସତରେ ଭଲ ଲାଗେନି।
ଆରେ ମୋତେ ଲାଗିଲା ଆପଣ ଯାଇଛନ୍ତି ସେଇଟା କରିବାକୁ।
ନା, ନା, ନା ମୁଁ ମୋ ଭାଇ କୁ କହୁଥିଲି କି ଇଏ କରିବାକୁ, କଣ କହିଲ? ତା ଫୋନ୍ ରେ ଗୋଟେ ଫେକ୍ ଜିମେଲ୍ ଖୋଲିବାକୁ।
ଆରେ ସେଇଟା ଖୋଲିବା ଦରକାର ନାଇଁ।
ଆରେ ମୋ ହାଇ ଜିମେଲ୍ ସିଏ ବୋଧେ ଖୋଲିଚି। ଅ, ତୋମକୁ ମୁଁ ତେଲୁଗୁ ରେ କହେ ସେତବେଳୁ। ଅ,
ମୁଁ ମାଇଣ୍ଡୁ ହିଁ ବାହାରି ଯାଇଥିଲା। ଏ ତୋର ବି ତ ଅଛି ତାହେଲେ କଣ ପାଇଁ ତାକୁ କାଇଁ କଉଚୁ କରିବାକୁ।
ହେ ମୋର ଅଛି ଯେ ମୋର ମୋର ହେଲେ ମୁଁ ତାକୁ ମୁଁ ତାକୁ କୁହନ୍ତି। ମୋର ତ ହ- ହବ ସେଥିରେ?
ତାର ବି ହବନି।
କଣ ପାଇଁ ହବନି? ଦେଖ ମୁଁ ତୋମେ ଯେ କହୁଛ ମୁଁ ମଧ୍ୟ ମୋ ଜିମେଲ୍ ଟା କୋଉଠି ଦେଇଦେଛି, ତ ସେଟା ଫେକ୍ ଜିମମେଲ୍ ଖୋଲିଲା ତ ହବନି କଣ ପାଇଁ? ସେଇଟା ବୁଝଉନ ଆଉ ଶୁଣ ହ୍ୟାଲୋ, ତାପରେ ମୁଁ ଖାଇବାକୁ ଯିବି ହେଲା, ତୋମ ସହ ଖାଇ ଖାଇ କଥା ହେଇଛି ତୋମେ ତୋମେ କହିବ ମୁଁ ଅଳ୍ପ କହିବି।
ମୁଁ କରିବି ତାପରେ ପ୍ଲି କାରଣ ମୁଁ ମୁଁ ତୁ ସିନା ରାତିରେ ବସିବି ଆ
ମୁଁ ମନା କଲି କି। ମୁଁ ମନ ମୁଁ, ମୁଁ ମନା କଲି କି ତୋମେ କରିବାକୁ ତୋମେ କ- କରିବାକୁ। ମୋତେ ତୋମେ ପଚାରୁଚ କ ମୋତେ କହିଲ?
ହ ହଉ।
ମୁଁ ତ ଆଜି କା ବନାକିଛି କୋଉ ଜିନିଷ କରିବାକୁ ଇଛା ଅଛ ମୁଁ କରିବି ମତେ ଦେ ତମ ଇଚ୍ଛା ତମେ ଯାହା କରିପାରିବ। ମୁଁ ତ ଏଟା ଭହୁତଥର କହିଛି ଫି ତମ ଇଛା।
ହଉ ଆଜ୍ଞା।
ତେ ଭଲ ଲାଗେନି କି ମତେ ନିଜ ଲୋକ ମତେ ପଚାରିବ କି ମୁଁ କରିବି। ମ
ହଁ ମୁଁ ତ ପଚାରେ।
ତା ସେଟା ମାନେ ମତେ ମତେ ତମ କେ ଅଛ। ହଁ ମତେ କୁହତୁ ମତେ କୁହତୁ ମୁଁ କଣ କରିବି ମାନେ? ମୋ ଦିିଦି ଫୋନ ଜିମେଲ ଖୋଲିକି ମୁଁ ସବୁ ତାର ଦେବି ନା।
ଜିମେଲ ଖୋଲିକି ଆଜ୍ଞା।
ମୋତେ ଫିମେଲ ଦେବାକୁ ପଡିବ ମୋତେ ଫିମେଲ ଦେବାକୁ ପଡିବ।
କାଇଁକି।
ଆପଣ ବୋଧେ ଗଛ ଲଗେଇବେ ତ ମୁଁ ଦେବି ଯଦି ତ ଯଦି ମେଳିଦେବି ତ
ସେଥିପାଇଁ ତ ଆପଣଙ୍କୁ ମୁଁ କହିଲି। ଆପଣଙ୍କ ଭଉଣୀଙ୍କର ଇଏରେ ଆପଣ ଝିଅ ଦେବେ କାରଣ ବାପଣଙ୍କ ଭଉଣୀ ଝିଅ ମୁଁ ବି ଝିଅ।
ଏବେ ଭାଇ ଏବେ ମୁଁ କଣ କହିଲି କି ମୁଁ ତମକୁ ତେଲୁଗୁରେ କହୁଛି। ମୁଣ୍ଡ ଫୁଣ୍ଡ କୋଉଟି ପିଟି ଦେଇଛ ବୋଧେ।
ତୁ ତ କହିଲୁ ମତେ ଝିଅ ଦବ ଗୋ ପଡିବ ଝିଅ ହିଁ ତ ଆପଣ ଭଉଣୀ।
ମୁଁ କହିଲି କି ମୋ ଦିଦି ଫୋନ ମତେ ଝିଅଦବାକୁ ପଡ ଯେତୁ ଆପଣଙ୍କ ଗଛ ଲଗେଇବେ। ତମେ କଣ ବୁଝୁଛ କଣ?
ତ ମୁଁ ତ ତା ପୂର୍ବରୁ ତତେ କହିସାରିଥିଲି କି ତୁ ଦିଦିଙ୍କ ଫୋନ ମୋରକହିବି ତୋ ଭାଇ ମନ ତୋର କହିଲୁ।
ଆ ସେଇଟା ମୁଁ କହୁଛି ବା କି ତମକୁ ମୁହ ତ ଝିଅ ଦେବାକୁ ପଡିବ ତମେ କଣଟା ବୁଝୁଛ ମତେ କହିଲ ଗୋଟେ କଥା।
ପାରୁନି
ସେଁ କେତେବେଳେ କହିଲେ ମୁଁ କହିଲି କି ମୋ ତିନି ନମ୍ବରରେ ମତେ ଝିଅ ଦବାକୁ ପଡିବ।
ଝିଅ କଣ ଦବାକୁ ପଡିବ ଯେ
ଫିମେଲ ଫିମେଲ ଫିମେଲ ଏ ଫି ଏମ ଏ ଏଲ ଏ ମତେ ଏଲି।
ତୋ ଦିଦି ବି ଯିବ ମୁଁ ବି ଯଝଅ ଏଇଟା ତ
କୁହ କୁହ ଜାଣିକି ମତେ ମିଶ ରଗେଇଉଛି ସାଉ କୁହ।
ଇରିଟେଡ ହଉଛି କି।
ନା ନାଇଁ ଇରିଟେଡ ହଉନି ମତେ ହସଲ ବିଷୟୋେ କଥା ଜାଣିୁି ମୋ ସହ ଜବରରେ ପଚାରୁଛ।
ଆରେ ଛ ପୁଣି ଭିବିି ପୁଣିିବାା ଗ ଭଳିଆ ଆଉ।
ହ ମୁଁ ସାରିବାକୁ ବସି ସେଥିପାଇଁ
କଣଙ୍ଗୋଡ଼।
ମୁଁ ସାରିବା ପାଖକୁ ବସି ନା ସେଥିପାଇଁ
ହ ଓ। ସାରିବାକୁ ଆଣ
ମୁ ମୁ କରିକି ତାପରେ ସବୁ କର ଭ କରିକି। ସବୁ କରିବି ନା ହଉ ମତେ କଣ ନାମ ଟିକେ କହିଦାରେ ପାଖନ୍ତୁ। ମୁଁ ଏବେ ଘରକୁ ଯାଉଛି ହେଲା ଆପଣ ମତେ ତମପରେ ଗଛ ଲଗକୁେ ଗଛ ଲ ମାନେ ତମ ମତେ ଗଛ ଲଗେଇିବ ମାନେ ଗଛ ଲଗେଇ ଦିଅ ମୁଁ ଆପଣଙ୍କ ସହ ଗଛ ଲଗେଇ ଲଗବି ଆମକୁ ସାଜେଇି।
ହଉ ଠିକ ଅଛି ଆଉ ନାମଟି ଆପଣ। କଣ ଦେବେ ସେଇଟା ମୁଁ ଭାବୁଛି ଆପଣ ନାଁ କଣ ଦେବେ କହିଲେ। ମୁର ରଦଦି ଅ କଙ୍କିଲ ମର ଟାଇଟଲଟେ।
ଜାନ୍ତେ ବି ସେମାନେ ହ ହଉ ହ ହଉ ଠିକ ଅଛି।
ନହେଲେ ନହେଲେ ନହେଲେ ଆଉ ଗୋଟେ ନାମଟି ମୁଁ କହିବି ସେଟା ଦଦବେ ହେଲା।
ଆଜ୍ଞା ସମୟ ସମୟ ହାତରେ ଦୌରି।
ରଖୁଛି ଧନ୍ୟବାଦ ସବୁବେଳେ
ହଁ।